କଣ କରୁଛନ୍ତି?
ବନ୍ଧୁ ବର୍ତ୍ତମାନ ତ ଆସିଲି ଘରକୁ ବୁଝିଲି ନା। ଯାଇଥିଲି ଆ ଆଜ୍ଞା ବଡ଼ ମେଡିକାଲ। ଆପଣ ଜାଣିଛନ୍ତି ବଡ ମେଡିକାଲ ଶ୍ରୀ ରାମଚନ୍ଦ୍ର ଭଞ୍ଜ?
ଆଜ୍ଞା ଆଜ୍ଞା ଆଜ୍ଞା କ ଯାହା କଟକ ରେ ଅବସ୍ଥିତ।
ଆଜ୍ଞା ଆଜ୍ଞା ଯାଇଥିଲି ବର୍ତ୍ତମାନ ଆସି ଘରେ ପହଞ୍ଚିଲି ବୁଝିଲେ।
ଆପଣଙ୍କୁ କଣ ଦେହ କେମିତି ଅଛି କି ଆପଣ ବଡ଼ ମେଡିକାଲ କଥା କହୁଛନ୍ତି?
ନା ଆଜ୍ଞା ଦେହ ନୁହଁ। ହଁ ଆମେ ମୁଁ ବର୍ତ୍ତମାନ ବର୍ତ୍ତମାନ ମୋର ବୟସ ବନ୍ଧୁ ଏକୋଇଶ ବର୍ଷ ବୁଝିଲେ ନା। ମୁଁ ଯେତେବେଳେ ବନ୍ଧୁ ଚଉଦ ବର୍ଷର ହେଇଥିଲି ମୋ ଗୋଡ଼ଟି ବନ୍ଧୁ ଭାଙ୍ଗି ଯାଇଥିଲା ବୁଝିଲେ ନା?
ଆଜ୍ଞା ଆଜ୍ଞା।
ସେ ଗୋଡ଼ ଟା ଥିଲେ ଭାଙ୍ଗିଥିଲେ ବନ୍ଧୁ ଆମେ ପ୍ରାଥମିକ ଚିକିତ୍ସା ଘରେ କରଉଥିଲୁ ବୁଝିଲେ। ଆମେ ଆଉ ମେଡିକାଲ ର ସହାୟତା ନେଇନଥିଲୁ ଯୋଉଁଥିପାଇଁ କି ଗୋଡ଼ ବହୁତ ଖରାପ ଖରାପ ହେଇ ଗସ୍ତ ହେଲା ବୁଝିଲେ?
ଆଜ୍ଞା ଆଜ୍ଞା।
ଯୋଉଁଥିପାଇଁ କି ଆଜି ଯାକେ ମତେ ଭୋଗିବାକୁ ପଡୁଛି ତ ଆପଣଙ୍କୁ ମଧ୍ୟ ଉପଦେଶ ଦଉଛି ଯାହା ମାତ୍ରେ ଆପଣ ସଙ୍ଗେ ସଙ୍ଗେ ସରକାରୀ ମେଡିକାଲ କୁ ଯାଆନ୍ତୁ ବୁଝିଲେ ନା। ଘରୋଇ ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ। କାରଣ ଆଜିକା ଭାରତ ବହୁତ ଆଗେଇଲାଣି ଆପଣ ଜାଣି ଚନ୍ତି। ସବୁ ପ୍ରକାର ବ୍ୟବସ୍ଥା ମଧ୍ୟ ମେଡିକାଲରେ ଅବସ୍ଥିତ ଅଛି ବୁଝିଲେ। ହ
ଆଜ୍ଞା ଆଜ୍ଞା।
ବନ୍ଧୁ ସେତେବେଳେ ଆଜ୍ଞା ମୁଁ ଗଳି ପଡ଼ିଥିଲି ଯେତେବେଳେ ବୁଝିଲେ?
ଆଜ୍ଞା।
ମୋ ଗୋଡ଼ଟି ବାମ ଗୋଡ଼ଟି ଭାଙ୍ଗି ଯାଇଥିଲା ବୁଝିଲେ?
ଆପଣ ଘରୋଇ ଚିକିତ୍ସା ଆପଣ ଯେତେବେଳେ ବି ଆପଣଙ୍କ ଗୋଡ଼ ଭାଙ୍ଗି ଯାଇଥିଲା ତା ତ ବହୁତ ଦଡ ବହୁତ କଷ୍ଟଦାୟକ ଥିବ? ଆପଣ ଘରୋଇ ଚିକିତ୍ସ ରେ କଣ ଆପଣଙ୍କ କଷ୍ଟ କିଛି କମ ହେଇଥିଲା?
ନାଇଁ ଆଜ୍ଞା ବୁଝିପାଇଲେନି ଘରୋଇ ଚିକିତ୍ସା ମାନେ ଆମ ଘର ପାଖରେ ଏକ ଲୋକ ଅଛନ୍ତି। ବୁଝିଲେ ନା ଯିଏ କି ଦାବି କରନ୍ତି ମୁଁ ହାଡ଼ ହାଡ଼ ଭାଙ୍ଗିଥିବା କେବଳ ହାଡ଼ ଖସିଯିବା ସେ ସବୁକୁ ମଧ୍ୟ ମୁଁ ଠିକ କରିଦେବି ବୁଝିଲେ? ତ ଘର ଲୋକ ମତେ ତାଙ୍କ ପାଖକୁ ନେଇ ଯାଇଥିଲେ ବୁଝିଲେ ନା? ତ ସିଏ ଏକ ଗୋବର ଲେପ ପ ମାରିକି ଦୁଇ ଖଣ୍ଡ ବାଉଁଶ ଲଗାଇ ମୋର ବାମ ଗୋଡ଼କୁ ବାନ୍ଧି ଦିଅନ୍ତି ବୁଝିଲେ ନା ଏପରି କଲେ ସେ କହିଲେ ଆ ଆପଣ ଗୋଡ ଜଲଦି ଭଲ ହେଇଯିବ ତ ଆମ ଘର ଲୋକ ମଧ୍ୟ ବହୁତ ଖୁସି ହେଲେ କି ମୋ ପୁଅର ଗୋଡ ଜଲ୍ଦି ଭଲ ହେଇଯିବ ବୁଝିଲେ ନା
ଆଜ୍ଞା।
ତ ମଧ୍ୟ ସେତେବେଳେ ଦୁଇ ବର୍ଷ ଧରି ମୁଁ ମୋର ଖଟ ଉପରେ ଶୋଇ ରହିଲି ବୁଝି ପଲେ ପ୍ରତି ମାସରେ ଥରେ ଲେଖା ସିଏ ଆସନ୍ତି। ଏଇଭଳି ସବୁବେଳେ ବାଘ କପଡା ଖୋଲନ୍ତି ଫୁଣି କିଛି ଲେପ ଲଗାଇକି ବାଉଁଶ ଲଗାଇ କପଡା ଦେଇ ଦିଅନ୍ତି ବୁଝିଲେ
ଆଜ୍ଞା।
ତ ଘ ଯେତେବେଳେ ଦେଢ ବର୍ଷ ପାଖାପାଖି ବନ୍ଧୁ ହେଇଗଲା ଘର ଲୋକ ବହୁତ ତୁ ମାନେ କଷ୍ଟ ଜ୍ ନ୍ତ୍ରଣା କଳଲେ ଭଲ ହେଇନି ବହୁତ ଦିନ ହେଇଗଲାଣି ବୁଝିଲେ ତ ମତେ ସେତେବେଳେ ଟାଇମ ରେ ବଡ ମେଡିକାଲ ଶ୍ରୀ ରାମଚନ୍ଦ୍ର ବଡ ମେଡିକାଲକୁୁ ନେଇଗଲେ ବୁଝିଲେ ନା ତ ମେଡିକାଲରେ ଥିବା ଡକ୍ଟର ମାନେ ଯେତିକି ସବୁ ଥିଲେ ବୁଝିଲେ ନା ସିଏ ଆମ ଘର ଲୋକ ଉପରକୁ ବହୁତ ତୁ ଚିଡିଲେ ବହୁତ ବରଂ ପାଟି ମଧ୍ୟ କଲେ ବୁଝିଲେ ବନ୍ଧୁ ପାର୍ଟି କରିବାର କାରଣ ହେଲା ସିଏ କହିବା କଥା ଆପଣ କଣ ପାଇଁ ମେଡିକାଲ ଆଣିଲେ ନାହିଁ। ପ୍ରାଥମିକ ଚିକିତ୍ସା କଣ ପାଇଁ କରାଇଲେ?
ଦେଖନ୍ତୁ ବନ୍ଧୁ ଶୁଣନ୍ତୁ ଦେଖନ୍ତୁ ଆପ୍ ପଣଙ୍କ ତ ଯେତେବେଳେ ସେ ଯୋଉ ଆପଣ ଯୋଉ କହିଲେ ଗୋବର ଲେପ ଦେଇ ବାଉଁଶ ମଧ୍ୟ ବା ବାନ୍ଧି ଥିଲେ ଆପଣଙ୍କ ସେଥିରେ ଆପଣଙ୍କ ଦର୍ଜ ମାନେ କଷ୍ଟ ତ ଯା ଵି ହେଲେ ମିଳିଥିବ ଆପଣଙ୍କୁ କଷ୍ଟ କମ ହେଇ ନଥି
ଆଜ୍ଞା କଷ୍ଟ ହେଉଥିଲା କିନ୍ତୁ ଘରେ କୁହନ୍ତି ଯଦି କଷ୍ ଷ୍ଟ ହେଉଛି ମାନେ ଜଲଦି ଭଲ ହୋଇଯିବ ବୁଝିଲେ ନା ଏଇ ଏଇ ଉପ୍ ଆଶ୍ୱାସନାରେ ରହି ରହି ଆମେ ରହିଗଲୁ ଆସ୍ତେ ଆସ୍ତେ ସେ ଜାଗାରୁ ଶସ ଯୋଉ ହାଡ ମଧ୍ୟରେ ଯୋଉ ଶସ ଥାଏ ସେ ଶଶ ସରି ସରି ଆସିଲା ସେଥି ମଧ୍ୟରେ ଆମେ ଆଉ ମଧ୍ୟ ପେନ ମଧ୍ୟ ହେଲ ନାହିଁ। ଆପଣ ତ ଜାଣିଛନ୍ତି ଯଦି ଆପଣ ଗୋଟେ ଜିନିଷକୁ ବହୁତ ଦିନ ଅଣଦେଖା କରିବେ ତାହେଲେ ସେ ଜିନିଷଟି ମଧ୍ୟ ଆଉ କଷ୍ଟଦାୟକ ହେବ ନାହିଁ। ସେ ସେହିପରି କଷ୍ଟଦାୟକ ଆଉ ଦେଲା ନାହିଁ ତ ଆମେ ଭାବୁଥିଲୁ ଆଗେ ଧୀରେ ଧୀରେ ଭଲ ହେଇ ଆସୁଚି ସେଥିପାଇଁ ଆମେ ଆଉ କୌଣସି ମଧ୍ୟ ଟେନ୍‌ସନ୍ ରେ ନଥିଲୁ ବୁଝିଲେ ଯେତେବେଳେ ଆମେ ବଡ଼ ମେଡି କାଲ ଗଲୁ ସିଏ ଯେତୋବେଳେ ଦେଖିଲେ କହିଲେ ଆପଣଙ୍କ ଗୋଡ ଅଧିକ ନଷ୍ଟ ହେଇ ହେଇ ଗଲାଣି ବୁଝିଲେ ନା ନାହିଁ ଏବେ ଆପଣଙ୍କ ଗୋଡ ପୂର୍ବ ଭଳି ଭଲ ହେବ ନା ନାହିଁ। ତାହା ମଧ୍ୟ ଆମେ କହିପାରୁନାହୁଁ। ଏତିକି କହିବା ମାତ୍ରେ ଆମ ଘରେ ମୋ ଭୋଉଣୀ ମୋ ବୋଉ ସବୁ ବହୁତ କାନ୍ଦିଲେ ବୁଝିଲେ କାରଣ ମୁଁ ଆଜ୍ଞା ଗୋଟେ ମାତ୍ର ପୁଅ ତ ସେଥିପାଇଁ ସେ ଡକ୍ଟରଙ୍କ ପାଖରେ ଗୁହାର ଲଗେ ଇଲେ ଯେ ମୋର ଭୁଲ ହେଇଯାଇଚି ଦୟାକରି ଆପଣ ମୋ ପୁଅକୁ ଭଲ କରିଦିଅନ୍ତୁ। ଡକ୍ଟର ମଧ୍ୟ କହିଲା ଆମେ ମଧ୍ୟ ଖାଲି ଚେଷ୍ଟା କରିପାରିବୁ ଆମେ ମାନେ ସତ୍ୟତା ଭାବେ ଆମେ ଆପଣଙ୍କୁ କହିପାରିବୁ ନାହିଁ ଯେ ଆପଣଙ୍କ ପୁଅ ପୂର୍ବ ଭଳି କାରଣ ଆପଣ ତ ଜାଣିଚନ୍ତି।
କୁହନ୍ତୁ କୁହନ୍ତୁ ଶୁଣ ଦେଖନ୍ତୁ ଆପଣ ଯୋଉ କହିଲେ ଗୋଟିଏ ଜାଗାକୁ ଅଣଦେଖା କଲେ ସେ ଏ ଆ ଆଉ ଦର୍ଜ ଦିଏ ନାହିଁ। ଆପଣଙ୍କ କହିବା ଅନୁସାରେ ଦେଖନ୍ତୁ ଏହା କେ କିଏ କି ସେମିତି କିଛି ହୋଇନଥାଏ ଆପଣ ଯଦି ଏ ନି ନିତିଦିନ ସେଇଭଳିଆ ଦର୍ଜ ଦର୍ଜ ସହିବେ ଆପଣଙ୍କୁ କଷ୍ଟ ସହିବେ ତାହା ଆପଣଙ୍କୁ ସେଇ କଷ୍ଟ ଆପଣଙ୍କୁ ଆଉ ପୁନର ଜଣା ପଡେ ନାହିଁ। ଅଧ ଡେଲି ସବୁଦିନ ଏଇଭଳିଆ କଷ୍ଟ ପାଇଲେ ଆଉ ଦୁ ଦୁତୀୟ ଥର ଏ କଷ୍ଟ ଜଣାପଡ଼ୁନେଇ, ଆପଣ ମୁଁ ଉଦାହରଣ ଦୋଉଚି ଆପଣ ଯେ ଜଣେ ଶିକ୍ଷକଙ୍କ ପାଖୁକୁ ପଢ଼ିବାକୁ ଯାଉଚନ୍ତି। ସେ ଶିକ୍ଷକ ଆପଣଙ୍କୁ ଦିନକୁ ଦଶ ଥର ମାରୁଚନ୍ତି।
ଆଜ୍ଞା।
ଆପଣ ଆ ଫ ପ୍ରଥମ ଦିନ ଯିବେ। ଆପଣଙ୍କୁ ଯେତେବେଳେ ସିଏ ବି ମାରିବେ ଆପଣ କହି ବେ ଦୁତୀୟ ଦିନ ଯିବେ ପାଆଠ କରିକି ନେଇକି ଯାଇଥିବେ ନାଁ ମାଡ଼ ଭୟରେ ଆପଣ ପାଠ କରିକି ନେଇକି ଯା ଇଥିବେ। କିନ୍ତୁ ଯେତେବେଳେ‌ ଇ‌-ଇ ମାସେ ହେଇଯିବ ଏକ ମାସ ପରେ ଆ ଆପଣଙ୍କୁ ଯଦି ଆପଣଙ୍କର ଡେଲି ଯେମତି ସବୁଦିନ ମାଡ଼ ଖାଉଥିବେ ଯଦି ସେମତି ସବୁଦିନ ମାଡ଼ ଖାଉଥିବେ ଆପଣ ମାସେ ପରେ କହି ଭାବିବେନି ଯେ ମାଡ଼ ମାଡ଼ ମାରିବେ ବୋଲି ମୁଁ ମୁଁ ଆଉ ପାଠ କରିକି ନେବି ବୋଲି ଆପଣ ଅନ୍ ଅଣଦେଖା କରିବେ ମାଡ଼କୁ
ବନ୍ଧୁ ଆପଣ ଠିକ୍ କଥା କୋହୁଚନ୍ତି ଯେ ମୁଁ କହିବା କଥା ଯୋଉ କଷ୍ଟ କଥା କହିଲି ଏହା ଏକ ଅଲଗା ପକାର ଉ ଦାହରଣ ମୁଁ ଯୋଉଟା କୋହୁଚି ଅଲଗା ପଦ ଉଦାହରଣ କାରଣ ଦୁଇ ହାଡ଼ ଭିତରେ ଯୋଉ ଫରକଟି ରହିଗ ଲା ବୁଝିଲେ ନାଁ? ମୋର ଗୋଡ଼ଟି ହାଡ଼ଟି ପୁରା ଓପରୁ ମାନେ ଚ ଚଟୁ ଆପଣ ଜାଣିଚନ୍ତି ଯୋଉ ଗୋଡ଼ର ଯୋଉ ଚଟୁ ପାର୍ଟଟି ହେଲା। ସେଟୁ ଭାଙ୍ଗି ତ ସିଏ ଡକ୍ଟର କହିବା କଥା ଯଦି ସେଠୁ ଯୋଉ ଭାଙ୍ଗିଚି ଆପଣ ଯୋଉ ଘରେ ଚିକିତ୍ସା କରିଚନ୍ତି ସେ ଥିଏ ଯୋଉ ବାଉଁଶ ମଧ୍ୟ ବନ୍ଧା ହୋଇଥିଲା ସେ ସେଥିଲାଗି ଆପଣଙ୍କ ହାଡ଼ ଆଉ ମଧ୍ୟ ସେପଟୁକୁ ଘୁଞ୍ଚି ଯାଇଚି। ବୁଝିଲେ? ତ ସେଥିପାଇଁ ତମୁକୁ ଆଉ ଯ ନ୍ତ୍ରଣା ହୋଉନି କାରଣ ହାଡ଼ରୁ ହାଡ଼ ସ୍ପୁନ୍ ରେ ଥିବା ଦୂରତା ଦୂରାଇ ଯାଇଚି। ସେଥିପାଇଁ ଆପଣଙ୍କୁ ଯନ୍ତ୍ରଣା ହେଉ ନଥିଲା। ବୁଝିଲେ ନାଁ? ନହେଲେ ଆପଣଙ୍କୁ ଅଧିକ ଯନ୍ତ୍ରଣା ହେଇଥାନ୍ତା ତ ସେଥିପାଇଁ ଯେତେଲେ ଆମେ ଦେଖିଲେ କହିଲି ଆ ୟାକୁ ତ ଆପଣ ଗୋଟେ କ ବଡ଼ ଅପରେସନ୍ କରିବାକୁ ପଡ଼ିବ ବୁଝିଲେ ନାଁ? ମଧ୍ୟ ଆ ଆଗିଆଁ ଆପଣ ତ ଜାଣିଚନ୍ତି ଚୋଉଦ ବର୍ଷ ଛୁଆ ମାନେ ଅଷ୍ଟମ ନବମରେ ପଢ଼ୁ ପଢ଼ିବା କଥା ସିଏ ଷେରେ କିଛି ଜାଣିନଥିବ ବୁଝିଲେ ନାଁ ପ୍ରଥମ ଥର ମାନେ ଆଜ୍ଞା ମୁଁ ପୁରା ଡରି ଯାଇଥିଲି। ହିଲି ମଧ୍ୟ ସେ କହିଲେ ନାଇଁ ଆଶ୍ଵସନା ଦେଲେ ଯେ ଆପଣ ବ୍ୟସ୍ତ ହୁଅନ୍ତୁନି ଆମେ ଆ ଗୁଆ ଆମ ଚେଷ୍ଟା ଜାରି ରଖିବୁ ଆପଣଙ୍କ ପୁଅକୁ ଆମେ ଭଲ କରିବାକୁ ବୋହୁତ ଚେଷ୍ଟା କରିଚୁ। ବୁଝିଲେ ନାଁ? ଏସବୁ କଥା କହିକି ମତେ ମ ଆଜ୍ଞା, ଆଜ୍ଞା ଓଟି ରୁମ୍ କୁୁ ନେଇକି ଏକ ଅପରେସନ୍ କରାଇଥିଲେ। ବୁଝିଲେ ନାଁ? ସେଥିରୁ ଜଣା ପଡ଼ିଲା ଯେ ମୋର ଉ ମାନେ ଆ ହାଡ଼ ଜଏଣ୍ଟ ହବା ପାଇଁ କିଛିଟା କିଛି କିଛି ପରସେଣ୍ଟ୍ ଅଛି ବୁଝିଲେ ନାଁ? ତ ଆଜ୍ଞା ଆମେ ଭୋଉତ କଷ୍ଟ କରି ଡ କ୍ଟର ମଧ୍ୟ ଭୋଉତ ପଇସା ଦେଇ ବୁଝିଲେ ନା?
ଆଜ୍ଞା।
ଉ ଆମ ଗୋଡ଼ଟିକୁ ଭଲ କରିଥିଲୁ ତ ସେଥିପାଇଁ ପ୍ରତିିବର୍ଷକୁ ଥରେ ଥରେ ଡକ୍ଟର ମ ମତେ ଡାକିଚନ୍ତି ଦେଖିଆ ଦେଖା କରିବା ପାଇଁ ବୁଝିଲେ ନାଁ? ଦେଖାଇଲେ ସେ ମଧ୍ୟ ଏକ୍ସରେ କରି ହାଡ଼ର ସବୁ ମାନେ ପରିଚାଳିତା କେମିତି ଅଛି ଭଲ ଅଛି ନାଁ ନାହିଁ ଆଉ କିଛି ଅସୁବିଧା ହେଉଚି ନାଁ ନାହିଁ ଏସବୁ ଜ ଇଂଷ ପ୍ରତି ବର୍ଷକୁ ଥରେ ଲେଖା ଦେଖୁଚନ୍ତି। ବୁଝିଲେ ନାଁ?
ଆପଣଙ୍କର ବା ପ୍ରଥମରୁ ଆଜି ପର୍ଯ୍ୟନ୍ତ କେତେ ପଇସା ଖର୍ଚ୍ଚ ହେଲାଣି ଟଙ୍କା ଖ ଅର୍ଚ୍ଚ ହେଲାଣି ଏଇ ଚିକିତ୍ସାଟା ପାଇଁ।
ଚିକିତ୍ସା ପାଇଁ ଆଜ୍ଞା ତ ଛଅ ଲକ୍ଷ ଟଙ୍କା ଖର୍ଚ୍ଚ ହେଇଗଲାଣି। ବୁଝିଲେ ନାଁ? କାରଣ ସେତବେଳେ ଯେତବେଳେ ଆଜ୍ଞା ମତେ ଚୋଉଦ ବର୍ଷ ହେଇଥିଲା ସେତବେଳେ ସରକାରଙ୍କ ତରଫରୁ କୌଣସି କାର୍ଡ଼୍ ନଥିଲା। ଏବେ ମଧ୍ୟ କାର୍ଡ଼୍ ହେଇଗଲାଣି। ବୁଝିଲେ ନାଁ?
ଆଜ୍ଞା।
ଆଠ ବର୍ଷ ତଳେ ଆଜ୍ଞା କୌଣସି କାର୍ଡ ନଥିଲା ବୁଝିଲେ ନା?
ଆଜ୍ଞା ଆଜ୍ଞା।
ସେଥିପାଇଁ ଆଜ୍ଞା ଆମେ ବହୁତ ସମ୍ ସମସ୍ୟାର ସମ୍ମୁଖୀନ ହେଇଛୁ ବୁଝିଲେ।
ଆଜ୍ଞା।
ଛଅ ରୁ ସାତ ଲକ୍ଷ ଟଙ୍କା ଖର୍ଚ୍ଚ ହେଇଛି ହେଲେ ଏବେ ବର୍ତ୍ତମାନ ଡକ୍ଟର କେଉଁ କହୁ ଚନ୍ତି ବାଇଶ ବର୍ଷ ବୟସରେ କି ତେଇଶ ବର୍ଷ ବୟସରେ ଆଉ ଏକ ଅପରେସନ ହେବ ବୁଝିଲେ ନା। ସେଥିରେ ଆଜ୍ଞା କିନ୍ତୁ ଟଙ୍କା ଖର୍ଚ୍ଚ ହେବ ନାହିଁ କାରଣ ସରକାର ତରଫରୁ ଯୋଉ କାର୍ଡ ଅଛି। ଆମର ସେଥିରେ ସବୁ କ୍ଷୟ କ୍ଷୟ ସିଏ ନେଇଯିବେ ବୁଝିଲେ ନା?
ଆଜ୍ଞା।
ଆପଣଙ୍କର କେବେ କିଛି ଶରୀରର କୌଣସି ଅଙ୍ଗ ଭାଙ୍ଗିଛି?
ନାଇଁ ମୋର ତ କେବେ ଭାଙ୍ଗି ନାହିଁ ଠାକୁରଙ୍କ ଦୟାରୁ।
ଆଜ୍ଞା ସେଇଭଳି ଆପଣ ବି ଆ ଶରୀରକୁ ସବୁବେଳେ ସୁସ୍ଥ ରଖନ୍ତୁ କୌଣସି ଉଚ୍ଚା ଜାଗାରୁ ଆପଣ ଡିଅନ୍ତୁ ନାହିଁ କାରଣ ଆପଣ ଜାଣିଛନ୍ତି ଥରେ ହାଡ ଭାଙ୍ଗିବା ମାତ୍ରେ ଆପଣ ବହୁତ କଷ୍ଟ ଏବଂ ଯନ୍ତ୍ରଣା ପାଇବେ ବୁଝିଲେ? ବନ୍ଧୁ ଆପଣଙ୍କୁ ମଧ୍ୟ ଆପଣଙ୍କ ସବୁ ମାସରେ ଥରେ ଲେଖା ବୁଝିଲେ ହ
ହୁଁ।
ଆପଣ ଥରେ ମେଡିକାଲରେ ଯାଇକି ଥରେ ଦେଖାନ୍ତୁ। କି ଆପଣଙ୍କ ହାଡ ସବୁ ଭଲ ଅଛି ନା ନାହିଁ ଆପଣ କଣ ଖାଇବା କଥା ଯେମିତି ମ ତେ ସବୁବେଳେ କହୁଛନ୍ତି ଯେ ଛେଳି ଗୋଡର ଶସ ପିଅନ୍ତୁ ଯୋଉଥିରେ କି ଆପଣଙ୍କ ହାଡ ଦୁର୍ବଳ ହେ ହେବ ନାହିଁ ବୁଝିଲେ ଏଭଳି ଉପଦେଶ ମତେ ଡ ଟର ସବୁବେଳେ ଦଉଛନ୍ତି ତ ଆପଣ ମଧ୍ୟ ମୁଁ ଆପଣଙ୍କୁ ମଧ୍ୟ ଉପଦେଶ ଦଉଛି ଯେ ଆପଣ କଞ୍ଚା ପରିବା ଖାଆନ୍ତୁ ବୁଝିଲେ?
ଆଜ୍ଞା ଆଜ୍ଞା।
ଫଳମୂଳ ସବୁବେଳେ ଖାଆନ୍ତୁ କାଜୁ ବାଦାମ ଖାଆନ୍ତୁ ଏବଂ ମ ଗୋ ଛି ଛେଳି ଗୋଡ଼ ଶାସ ପିଅନ୍ତୁ ବୁଝିଲେ ଏସବୁ ଏସବୁ କରିବାରେ ଆପଣଙ୍କ ହାଡ ଦୁର୍ବଳ ହେବ ନାହିଁ।
ଆଜ୍ଞା।
ବନ୍ଧୁ କଣ ଖାଇଥିଲେ ଆପଣ?
ମୁଁ ଆଜି ଶନିବାର ଥିଲା ଆମର ଓଡିଆରୁ ସେଥିପାଇଁ ଆମର ପ୍ରାୟ ଆମିଷ ହେଇନାହିଁ ଆଜି। ଆମ ଭାତ ଏବଂ ସୋୟାବିନ୍ ଦରକାର ହ ଖାଇଥିଲି।
ଆଜ୍ଞା ଆଜ୍ଞା ସୋୟାବିନ୍ ତରକାରୀ ଆପଣ ଭଲ ପାଆନ୍ତି?
ଆଜ୍ଞା।
ମୁଁ ମଧ୍ୟ ସୋୟବିିନ ତରକାରୀ ଆଜ୍ଞା ଭଲ ପାାଏ ବନ୍ଧୁ ଆମ ଘରେ ମତେ ଡାକିଲେଣି ବୁଝିଲେ। ମୁଁ ଟିକେ ଘର କଥା ଶୁଣି ଆପଣଙ୍କୁ ପୁଣି ପରେ ନିଶ୍ଚୟ ଫୋନ କରିବି।
ଆଜ୍ଞା।
ଧନ୍ୟବାଦ।